ହଁ ଶୁଭ ସକାଳ।
ହ
ହଁ କଣ କରୁଛନ୍ତି? କଣ ରୋଷେଇ କରୁଛନ୍ତି ଆଜି?
ଆଜି ଡାଲମା ହେଇଛି କଣ ସମୁନ୍ଦରେ ଜଣିଛନ୍ତି
ହୁଁ ହୁଁ।
ହଁ ସେଇଟା ଗୋଟେ ମସଲା ଦେଇକି ଭାଜିଛି
ଆଛା ଡାଲମା କଣ କେମିତି ବନେଇବେ?
ଡାଲି ସୋ ମୁଁ ଆଜି ମସୁର ଡାଲିରେ ଡାଲମାଟା ହଁ ମସୁରଟା ହଁ ତଣ୍ଡା, କଖାରୁ, ଆଳୁ, ବାଇଗଣ, ଟମାଟୋ
ଆଚ୍ଛା।
ଆଉ ସେ ସବୁ ଡା ଡାଲ ଟା ଟିକେ ଫୁ କିଏ ଆସିଲା ମୁଁ ଆଉ ପ୍ରେସରରେ ଦେଇଛି କିନ୍ତୁ ପ୍ରେସର ଦେଲେ ଟିକେ ଡାଲମା ଟା ଲାଳୁଆ ଲାଗିବ। ସେଥି ପାଇଁ ଆଜି ମସୁର ଡାଲିଟା ତ ସାଙ୍ଗେ ସାଙ୍ଗେ ହେଇଯାଉ ଟିକେ ଫୁଟି ଆସିଲା ପରେ ସବୁ ପରିବା ଟା ପକେଇଲି ବାଇଗଣ ଟା ଏବେ ପକେଇଲି ପଛରେ ଆଉ ଏପଟଲ ହୁଁ ପ୍ରେସର୍ ଦେଲି କେବଲ ଦେଇଦେବୁ। ଟିକେ ଲାଳ ଅଂଶ ହୁଏ ବୋଲି
ପ୍ରେସର ରେ ଡାଲମା ଟା ଭଲ ଲାଗେନି।
ନାଇଁ। ସେଥିପାଇଁ ତାକୁ ଏବେ ପକେଇକି ବାଇଗଣ ଟା ପକେଇକି ଆସଥିଲେ ଆଉ ସେ ଟିକେ ହେଇକି ଫୁଟି ଗଲେ। ତାପରେ ଡାଲିଟା ଫିଟି ଗଲେ ଭଲ ଲାଗିବନି। ପ୍ରେସରେ ଟିକେ ବେଶୀ ଫିଟିଯାଏ।
ହୁଁ ହୁଁ।
ହୁଁ ତାପରେ ପିଆଜ ଆଉ ଶୁ-ଶୁଖିଲା ଲଙ୍କା। ଏମିତି ସବୁ ଦେଇକି ଫୁଟେଇ ଦେବେ ଜିରା। ଯୋଓଲି ଫୁଟଣା ପସନ୍ଦ ପଞ୍ଚ ଫୁଟଣଟା।
ପଞ୍ଚ ଫୁଟଣ ସେମାନେ ଦେଇ କରିବେ ଆଉ।
ତ ମତେ ପଞ୍ଚ ଫୁଟଣ ଟା ବେଶୀ ଭଲ ପାଆନ୍ତିନି ବୋଲି ମୋ ବାସ୍ନା ପାଇଁ ଟିକେ ତାକୁ ଥିରୁ ଅଳ ଅଳ୍ପ ଟିକେ ଆଉ ଜିରା ଟା। ବେଶୀ ଦିଏ ମାନେ ଅଳ୍ପ ହୁଁ। ପଞ୍ଚପୁଟଣ ମେଥି ଟା ଟିକେ ଅଧିକ ନ ଥାଏ କି।
ହଁ ମେଥିର ସ୍ମେଲ ଟା ଅଧିକା ପଳେଇଆସେ।
ସେଥିପାଇଁ ହଁ। ଟିକେ ଅଳ୍ପ ଟିକେ ଦିଏ ଆମ୍ ଜିରା ଟା ଟିକେ ଅଧିକ ଦିଏ ଆଉ।
ଆଛା ଆଉ କଣ ବନେଇବେ ଡାଲମା ସହ।
ଡାଲମା ସହିତ ପଣସ ମଞ୍ଜି ଟା ଉଁ ଯୋଉ କଣ କହିଲେ କା ଟିକି ଫାଳ ଫାଳ କରିକି ଚୋପା ଛଡେଇ ଦେବେ ଶୁଖେଇକି ରଖି ଥିବେ। ପଣସ ମଞ୍ଜି ଟା। ଫାଳ ଫାଳ କରିକି କାଟିିକି ଛ-ଛଡେଇ ଦେବେ ଆଳୁ ଯିଏ ଦବ ପସନ୍ଦ ଯାହାର। ଆଲୁଟା ଟିକେ ଦେଲେ ଭଲ ଲାଗେ। ଟିକେ ଆଳୁ ଛୋଟ ଛୋଟ କରିକି କାଟିଦେବେ ତାକୁ ସିଝେଇ ଦେବେ ସୋରିଷ ମସଲା ଦେଇକି। ସୋରି ସ ରସୁଣ ଜିରା ବା ୟା କଞ୍ଚା ଲଙ୍କା ଟିକେ ମୁଁ ଏତିକି ବାଟ ଟକି ପିଆଜ ଟା କାଟି ଦିଏ ବାଟେନୀ। ହଁ ତାକୁ ଦେଇକି ସିଝେଇ ଦେବି ସିଝି ଗଲା ପରେ। ତାକୁ ତାୱା ରେ ଦେଇକି ତେଲ ଦେଇକି ମସୁର ରେ ଯୋଉ ଟିକେ ଲାଲ ଲାଲ ହେଲା ପର୍ଯ୍ୟନ୍ତ।
ହଁ
ତା ପରେ ଖାଏ ଗରମ ପଖାଳ ଯୋଉଥିରେ ବି ଖାଇଲେ ଭଲ ଲାଗିବ। ଦୁବା ଏଇ ସିଯିନ ରେ ହେଁଲେ ପଣସ ମଞ୍ଜି।
କଷି ହଁ ପଣସ ମଞ୍ଜି ଏଇ ସିଜନ ରେ ହିଁ ମିଳେ। ଆମର କଣ କରନ୍ତି କି ସବୁ ପନିପରିବାରେ ମାନେ ସବୁ। ସେଥିରେ ପଣସ ମଞ୍ଜି ଦିଅନ୍ତୀ ମତଲବ ହଁ ଡାଲମାରେ ବି ଦେଇପାରିବେ। ଆମର କଣ କରନ୍ତି ନା।
ଭଲ ଲାଗେ ସବୁ ପରିବା ପକେଇ ଜୋଉ ତରକାରୀଟା ହୁଏ ସେଥିରେ ବି ପକେଇଲେ ବି ବେଶୀ ଭଲ ଲାଗେ।
ହଁ ଡାଲମାରେ ବି ଦିଅନ୍ତି। ଶାଗ ଫାଗ ରେ ବି ଦିଅନ୍ତି ଆଉ। ଅ ଆମର ଏଇ ରାଇ ଟାଇପ ର ସଜନା ଛୁଇଁ ଆଳୁ ବଡି। ଡି ବାଇଗଣ ପକେଇଲେ ତା ଧିଏରେ ବି ଦିଅନ୍ତି।
ଓହୋ ଆଉ ଗୋଟେ ପଣସ ମଜି ପଡିକି ଛେଚା କରାଯାଏ।
ହଁ ହଁ ହଁ ହଁ ହଁ ହଁ ସେଇଟା ମୁଁ ଶୁଣିଛି କିନ୍ତୁ ମୁଁ କେବେ ଖାଇନି କି ମତେ ପଣସ ମଞ୍ଜି ଏତେ ପସନ୍ଦ ନୁହଁ ସ
ନାଇଁ ମତେ ଏମିତି ମତେ ସବୁଥିରେ ପକେଇଲେ ଭଲ ଲାଗେନି ଖାଲି ସେଇ ସୋରିଷ ଦେଇକି। ସବୁ ପରିବା ଯୋଉ ଦେଖି ଦେଇକି ତରକାରୀ କରାଯାଏ ସେଇଟାରେ କରେ ମୁଁ। ଆଉ ଏମିତି ଖାଲି ଭାଜେ ନ ହେଲେ ସେ ପୋଡା ଟା। ହ ସେଇଟା ତା ୱାରେ। ତ ମୁଁ ଏମିତି ଦେଇଦିଏ ପୋଡି ତ ଆଉ କୋଉଠି ହବନି ତାୱା ମାନେ ରୁଟି ଫୁଟି ଯଉ ତାୱା ଟା। କରା ହୁଏ ତେଲ ସେଇଟା ହୁଏନି। ଉଁ ସେଇ ତାୱା ରେ ଦେଇକି ଗୋଟେ କଣ ଘୋଡେଇ ଦିଏ ସେ ପୁରା ପୋଡିଗଲା ଭଳିଆ ହବ। ତାପରେ ତାକୁ ଚୋପା ଛଡେଇ ଦେଇକି କଞ୍ଚା ଲଙ୍କା ରସୁଣ। ମୁ ଦେଇକି ତାକୁ ଛୁ ଛେଚି ଦିଏ ଭଲ ଲାଗେ ମତେ। ବାଟା ବାଟେନି, ବାଟିଲେ ଟିକେ ବାଟିଲେ ଟିକେ କଅ କଇଲ? ପେଷ୍ଟ ଭଳିଆ ହେଇଯିବ। ମତେ ଟିକେ ଛେଚିଦଲେ, ସେ ଖଣ୍ଡ ଖଣ୍ଡ ଖଣ୍ଡ ଖଣ୍ଡ ଟିକେ ଟିକେ ମାନେ ବଡିଚୁରା ଟାଇପ ର ହବ
ହଁ ହଁ ହଁ ତାର ବାସ୍ନା ଟା ଅଲଗା ଆସିବ ସ୍ଵାଦ ବି ଅଲଗା ଆସିବ ଆଉ।
ଗ୍ରାଇଣ୍ଡର ରେ ବାଟିଦେଲେ ତାର ଅଲଗା ପ୍ରକାର ହେଇଯିବ। ବଡି ଟା ବି, ଆମେ ଯଦି ଛେଚାରେ ଛେଚି
ଛେଚିରେ ହଁ ଛେଚିଲେ ସେଇଟା ଭଲ ଲାଗେ, ଗ୍ରାଇଣ୍ଡିଙ୍ଗ କରିଦେଲେ କଣ ହବ, ସେ ପୁରା ଚୁନା ହେଇଯିବ। ଭଲ ଲାଗେନି, ହିଁ ହିଁ, ପେଶୀ ହେଲା ଭଳିଆ ପୁରା ହେଇଯାଇଥିବ।
ସେଥିପାଇଁ ମୁଁ ତାକୁ ଛେ
ହଁ-ଅଁ-ଅଁ
ମାନେ ମସଲା ଦେଇକି ଯୋଉ ଭେଣ୍ଡି ଭଜା ଟା? ମତେ ସେଇଟା ବେଶୀ ଭଲ ଲାଗେ। ଗୋଟା ମସଲା ଦେ
ରସୁଣ ମସଲା ଦେଇକି, ଛୋଟ ମାନେ କଷି କଷି ଭେଣ୍ଡି ହେଇଥବ ତ ଭଲ ଲାଗିବ।
ହଁ ମାନେ ଗୋଟା ଭଜା ନା? ଖାଲି କଟକାଟ ଗୋ ଗୋଟା ଭଜା ଆଚ୍ଛା, ଗୋଟା ଭଜା ସବୁ ଆଇଟମ ଭଲ ଲାଗେ ପୋଟଳ ବି ଆମ ଇଆଡେ ଗୋ
ପୋଟଳ ଗୋଟା ଭଜା ଟା, ସେଟା ନାଇ ଆଳୁ ମସଲା କରିକି କିଏ ଦେଲେ ବେଶୀ ଭଲ ଲାଗେ। ପୋଟଳ ଟା। ଆମର ଯୋଉ ମସଲା ଦେଇକି, ଆମେ ଗରମ ମସଲା। ମସଲା କରିକି କଷିଦେବା, ତାପରେ ସିଝା ଆଳୁକୁ ସେଇଥିରେ ଦେଇଦବା। ଇ ହେଲା? ସେଥିରେ ଚାଇଲେ ବାଦାମ ମଞ୍ଜି ଟିକେ ପକେଇ ପାରିଆ। ଜୋଉ ଆଳୁ ମସ୍ ମସଲା ରେ ପକେଇକି, ତାପରେ ପୋଟଳ ଟାକୁ ଫାଳ କରିକି କାଟିଦେବେ ଯଦି ନହେଲେ ବି, ମାନେ ଗୋଟା ଥିବ ଗୋଟେ ସାଇଟ ରୁ ଖାଲି ଫାଳ କରିବେ। ସେମତି ଏତେ ଟେଷ୍ଟ ଲାଗେନି। ଫାଳ କରିଦିଏ ତା ମଞ୍ଜି ଟା ବାହାର କରିଦେଇକି, ଯେତିକି ତାକୁ କଭର କର କରିଦବ ଆଳୁ ମସଲା ଟା। କଭର କରିକି, ତାପରେ ଭାଜିବେ ଆଉ। ଟିକେ ସିଯେଇ ଦେଇଥିବେ, ଯିଏ ସିଝେଇବ ମୁଁ ତ ସିଯାଏନି। ଓ, ସିଜିଯିବ ତ ସେମିତି ବି ପୋଟଳ ଟା। ଆଗେ ପଛ ପଟଟା ଦେଇକି ଟିକେ ମସୁର ଦା ପଡିଲା ତାପରେ ମସଲା ପଟଟା ପଛରେ ଦେବେ ଆଉ। ହୁଁ ସିଝେଇ ଦେଲେ ଟିକେ ବେଶୀ ସିଝିଲା ଭଳିଆ ହେଇଯାଏ, ମତେ ଭଲ ଲାଗେନି। ମୁଁ ଏମତି ମାନେ କଞ୍ଚା ରେ ତାକୁ ଦେଇ ଦେଇେକି ମସୁରୀ ଦେଇକି ତେଲ ଦେଇକି ତାୱା ରେ ଦେଇଦେବି ଆଉ। ଖାଲି ବି ପୋଟଳ ଟା ଫାଳ ଫାଳ କରିକି ଭାଜିଲେ ବି ଭଲ ଲାଗେନା? ଯା ମାନେ ଖାଲି କିଛି ମସଲା ଦେବେନି, ଲୁଣ, ଲଙ୍କା, ହଳଦୀ।
ହଁ ହଳଦୀ ହଁ ଦେଇକି ସୋରିଷ ମସଲା ଦିଆ ହେଇକି ବି ଭଜା ହୁଏ।
ହଁ ସେମତି ସୋରିସ ମସଲା। ଆଉ ଗୋଟେ ପିଠୋଉ, ମତେ ମୋର ଭାଷ ବେଶୀ ପସନ୍ଦ ପିଠୋଉ ଦେଇକି ଯୋଉ ଚାଉଳ ପିଠୋଉ ଟା।
ଆଛା ଆଚ୍ଛା।
ହଁ ତାଉଳ ପି ପୀଠୋଉ ଟାରେ ଖାଲି ଅଜିରା, କଞ୍ଚା ଲଙ୍କା, ଆଉ ରସୁଣ ଦେଇକି ବାଟି ଦେଇଥିବେ। ପୋଟଳ, ଜହ୍ନି ବି ମତେ ଭଲ ଲାଗେ ସେମିତି। ଚାଉଳ ପିଠୋଉ ରେ। ଭଯା ସେଇଟା ଟିକେ କଡ଼କଡ ବେଶୀ ହୁଏ କଡ଼କ। ଟିକେ ମସୁରୀ କି ତେଲ ଟିକେ ଦେଇକି ହଁ ମତେ ସବୁ ଜିନିଷ ପଖାଳ ରେ ବେଶୀ ଭଲ ଲାଗେ ଚାଉଳ ପିଠୋଉ ରେ। ଭଜା ଟା, ମତେ ପୋଟଳ ବି ଭଲ ଲାଗେ।
ମାନେ, ସେ ଯୋଉ ଜହ୍ନି କୋହୁଛନ୍ତି ସେଟା କଣ ଛୋ ଛୋଟ ହେକିଟା ହେକି ହୁଏ ନା କଣ
ହଁ, ହଁ, ତାକୁ ଛୋଟ ଛୋଟ କଣ ତା ମୁଣ୍ଡି ଟା ଯୋଉ ଲମ୍ବା ଜନି ହେଲେ ତା ମୁଣ୍ଡି ଟେ ଟିକେ ଲାଗିଥିବ। ତାପରେ ଛୋଟ ଛୋଟ କରିକି ମାନେ, ଅଗଠୁ ନେବେ, ପୁରା ମୁଣ୍ଡି ପର୍ଯ୍ୟନ୍ତ ନେବେ। କିନ୍ତୁ ଗୋଟେ ଫୁଲ ଭଳିଆ ହେଇଯିବ ଜହିଁ ଟା କେଟି କେଟି ଟିକେ ଲମ୍ବା ଯେମତି ଆଳୁ ଆମର କଟାଯାଏ ସର ସରୁ ଆଳୁ କଟା ଯାଏ। ସେମିତି କାଟିଦେବେ କିନ୍ତୁ ମୁଣ୍ଡି ଟା ଲାଗିଥିବ ଆଉ, ଯେମତି ହରି ହଉଥିବ ମୁଣ୍ଡି ଟା ଆଉ ତାପରେ ବୁଡେଇକି ତାକୁ ମାନେ ଦେଇଦେଲେ ତାୱାରେ, ତାପରେ ତାକୁୋ ଟେ ଚା ଦେଲେ, ସେ ଯେମିତି କଖାର ଫୁଲ ଟାଇପ ର ହେଇଯିବ ଆଉ
ଆଚ୍ଛା, ଆଚ୍ଛା, ଆଚ୍ଛା।
ତମେ ଯଦି ସରୁ ସରୁ ପତଳା ପତଳା ବି କାଟିବା ହବ ମତେ ଟିକେ ସେମତି ଭଲ ଲାଗେ ଟିକେ ମାନେ ଦେଖାଯିବ, ସୁନ୍ଦର ଦେଖାଯିବ।
ଦେଖାଯାଏ, ଓହୋ।
ହୁଁ ସେଇଟା ଟିକେ କଷି, କଷି, ହୋଇଥିଲେ ଭଲ ଲାଗେ ନ ହେଲେ ଆମେ ଖାଲି ଏମିତି ପତଳା, ପତଳା, କରିକି କାଟି ଦେଇକି ବି ପିଠୋ ପିଠ ଯାହା ବି ଦେଇକି ଭାଜିଲେ ଭଲ ଲାଗେ। କଖାରୁ ଫୁଲ ଟା, ତାପରେ ଆଉ ଗୋଟେ ଫୁଲ ଭଜାଯାଏ, କଣ କହିଲ କାଞ୍ଚନ
ହଁ, ହଁ, ସେଟା
ହଁ, ମୁଁ ସେଇଟା ଖାଇନି ଆ ମୁ ଏ ସେଟା ଖାଇନି କିନ୍ତୁ ମାନେ ଜାଣିଛି ଯେ -ଏଇଟା କାଆନ୍ତି ବୋଲି, ଖାଉନି ତ ସେଇଟା ଆଉ କଣ କହିଲ- ଆମର ଯୋଉ ମାଟି ଆଳୁ
ହୁଁ ହୁଁ ମାଟିଆଳୁ ବି କର।
ମାଟି ଆଳୁ ଟା ବି ସିଝେଇକି ପିଠୋ ଦେଇକି ଭାଜି ପାରିବ। ନହେଲେ ସୋରିଷ ଦେଇକି ଭାଜି, ତା ପତ୍ର କଥା କହୁଛି ସେଟା ତ ଛାଡ ତା ପତ୍ର ଯୋଉ କସି, କସି ତା ଯୋଉ କଷି ଖସିି ପତ୍ର ହ ପୁରା ତାକୁ ଆଣିକି ଆମେ ପିଠଉ କୁ ଦେଇକି ଯଦି ଭାଜିବା ବି ଭଲ ଲାଗିବ। ମାଟି ଆଳୁ ର ପତ୍ର ଟା କଷି ପାଖ ପାକଳପତ୍ର ଭଲ ଲାଗିବନି, କସି କସିି ପତ୍ର ହଁ, ଦି ତିନିଟା ପତ୍ର ଏକାଠି କରିଦେବେ ତା ପିଠୋଉ ରେ ବୁଡେଇକି ମତେ ଭଲ ଲାଗେ, ଶାଗ ପତ୍ର ବି ମୁ ଭାଜିଜି ଖାଏ।
ହଁ, ଏପଟେ ସଜନା ଶାଗ ବି ସେମିତି କରନ୍ତି ଆଉ କଖାରୁ ପତ୍ର ବି କରନ୍ତି। କଲରା ପତ୍ର ବି କରନ୍ତି, ହଁ।
କଲରା ପତ୍ର ଟା ସେମିତି ଭାଜିଲେ ବି ବେଶୀ ଭଲ ଲାଗେ। ମାନେ ପିତା ଲାଗେନି ସେମତି ଭାଜି ଥି ରେ ଯଦି ପିଆଜ ଟିକେ ଅଧିକ ଦେଇଦେବେ ପିଆଜ କଞ୍ଚା ଲଙ୍କା ଆଉ ଟମାଟୋ ଟିକେ ଦେଇଦେବେ।
ହଁ ହଁ
ଟମାଟୋ ବେଶୀ ଦେବେନି ଅଳ୍ପ ଗୋଟ ଟିକେ ନାଗୁ ଦେବେ ପିଆଜ ଟିକେ ଅଧିକ ଆଉ କଲରା ପତ ପତ୍ରଟା ସେମିତି ଭାଜିବ ମସ୍ତ୍ ଲାଗିବ।
ଆଛା ନାଇଁ ମୁଁ ଏ ଆଇଟମ କେବେ କରିନି।
ମତେ କଲରା ଟା ଫେ ମୋର ଭାର ଫେବରାଇଟ। ହଁ କଲରାରେ ଯେତେ ପ୍ରକାର ଜିନିଷ ସବୁ ଭଲ ଲାଗେ। ତା ପିଠଉ ଭଜା ହ ହଉ କି ସିଝେଇକି ଭଜା ହଉ କି କଲରା ପତ୍ର ବି କଲରା ଗଛ ସେଟା ଲଗେଇଲେ ତା ପତ୍ର ତ ଖାଇବା ନିହାତି ତା ପିଠଉ ଦେଇକି ଭାଜ ଯଦି ପିଠଉ ନଥିବ ଏମିତି ଟିକେ ଭାଜ ତାଙ୍କୁ ଆଉ ଜଣେ ଜଣେ ଗୁଣ୍ଡ ଦେଇକି କରନ୍ତି। ଏ ଯୋଉ ମୁଢି ଗୁଣ୍ଡ କରି ଦେଇକି ଆମର ଯେମିତି ଆଉଟା ସେ କରା ହୁଏନି କି ଆଳୁ ଟିକେ ଦେଇକି ହଁ ତାକୁ ସିଝେଇଦବେ ତାପରେ କଲରା ପତ୍ର ହଁ ମୁଢିଟା ଗୁଣ୍ଡ କରିକି ଦିଅନ୍ତି।
ମୁଢି ଗୁଣ୍ଡ କଣ ପାଇଁ ଦିଅନ୍ତି? ମାନେ ସେଇଟା ବହଳିଆ
ହଁ ହଁ ହଁ ମୁଡିଟା, ଚାଉଳ ଗୁଣ୍ଡ କଲେ କଲରଟା ଟିକେ ଭଲ ଲାଗେନି ଶାଗରେ କରା ହୁଏ ଚାଉଳ ଆଉ ବିରି ଗୁଣ୍ଡ କରିକି କିନ୍ତୁ କଲରାରେ ସେଇଟା ଏତେ ଭଲ ଲାଗେନି ବୋଲି ମୁଢି ଗୁଣ୍ଡ ଟା କରିକି ଦିଅନ୍ତି ଆଉ ମୁଁ ଖାଇଚି ମତେ ବି ଭଲ ଲାଗିଲା। କିନ୍ତୁ ମୁଁ କରିନି କେବେ ଆଉ ରସୁଣ ଦେଇକି ପଛରେ ଫୁଟେଇ ଦେବି ଆଉ
ଆଚ୍ଛା
ସେ ମ ଜଣେ କରିକି ମୋତେ ଦେଇଥିଲେ ସାଇଟ ରୁ ଆମରେ ଖାଇଚି ଭଲ ଲାଗିଲା ଗରମ ଗରମ ଖାଇଦେଲି ଖାଲି ବଟରେ ଟିକେ ପିତା ତ ଖାଇଲେ ଦେହ ସେଥିପାଇଁ ଭଲ ତାପରେ ମତେ ବି ଏମିତି ଭଲ ଲାଗେ
ପିତା ଭଲ ଲାଗେ ଆପଣଙ୍କୁ ଆଛା ଅ ଆଉ ଏଇଆ ସବୁ ହଁ ହଁ ଠିକ ଅଛି।